ତ ତମେ
କଣ ମାନେ ମୋର ତ ଏପଟେ କିଛି ଅସୁବିଧା ନଥିଲା।
ହଁ ତ ଏମିତି କାଇଁ ହେଲା?
ମୁଁ ଜାଣିନି ଏଟା ଜଣା ବି ପଡିଲାନି, ମୁଁ ମୋର କଥା ହଉଚି ଦେଖିଲି ମୁଁ କଣ କିଛି ରେସ୍ପଣ୍ଡ ଆସୁନି। ଦେଖିଲା ବେଳୁକୁ କଲ୍ କଟି ଯାଇଚି।
ଓହୋ, ହଁ ସେ ସାର୍ ଭଲ ରାନ୍ଧିନଥିଲେ?
ନାଁ ଭଲ କରିଥିଲେ।
ଆଉ ପୁଣି କେବେ କରିବା?
ଏଇ ଆମର ସରିଲା ବେଳୁକୁ।
ଆମର ତ ଆହୁରି ଅଛି ଏଇ ଘରେ ବୋଉ ବୋଧେ ଖାଇବା ବୋଧେ ତିଆରି କରୁଚି ନା କଣ।
କଣ ରାତିରେ ରୁଟି ନା ଭାତ?
ନା ଆମର ରାତିରେ ରୁଟି ହୁଏ।
ଓହ।
ତମର କଣ ହୁଏ?
ଆମର ଭାତ।
ଭାତ, ଭାତ ସହିତ?
ହୁଁ। ଭାତ ସହିତ ଆମର କଣ କହିଲ, ଆମର ଲେଟ୍ ଦିନରେ ଆମେ ରାତିରେ ରୋଷେଇ ହୁଏନି କେତେବେଳେ ଯଦି କେମ୍ତି କଣ ହେଇଗଲା। କିଛି ଖାଇବା ପାଇଁ ଇଚ୍ଛା ହେଲା ତାହେଲେ ଠିକ୍ ଅଛି, ନହେଲେ ନାଇଁ ଆମର ଲେଟ୍ ରେ ରୋଷେଇ ହୁଏ, ମାନେ ଦିଟା ସାଢ଼େ ଦିଟା ବେଳୁକୁ ରୋଷେଇ ସରେ। ଆମର ଖାଇବା ସମୟ ହଉଚି ତିନିଟା। ତିନିଟା ସାଢେ ତିନିଟା ଚାରିଟା ମାନେ ଟାଇମ୍ ସେପଟେ ପୁରା ସେଇ ଯଦି ଯାହା ଥିବ ରାତିରେ ପୁଣି ସେଇଆକୁ ବି ଖାଇଦଉ, ମାନେ ଏଇଟା ପୁରା ଅଭ୍ୟାସ ହୋଇଯାଇଛି, କିନ୍ତୁ ସଖାଳେ ପୁଣି ରୋଷେଇ ହବ ଥରେ, ତାପରେ ଖରାବେଳ ମାନେ ଲଞ୍ଚ ଟାଇମ୍ ମାନେ ଖରାବେଳେ ଖାଇବା ଟା ଡେରିରେ। ସଖାଳେ କିନ୍ତୁ ଯାହା ବି-ସ-ହଁ।
କିନ୍ତୁ ସଞ୍ଜବେଳେ ଛଅଟା ପୂର୍ବରୁ ଖାଇବା କଥା, ଆମେ ସିନା ଏତେ ଡେରି କରୁଚନ୍ତି ଦଶଟା ଏଗାରଟା ହେଇଯାଉଚି।
ହଁ। ସୂର୍ଯ୍ୟ ଅସ୍ତ ହବା ପୂର୍ବୁରୁ ଖାଇଦବା କଥା।
ହଁ ବହୁତ୍ ଲୋକ ଏଇଗୁରା କୁହନ୍ତି। ଆମର ବି ଏଠି ବହୁତ୍ ଲୋକ ଅଛନ୍ତି, ଯୋଉମାନେ ଏମ୍ତି
ହୁଁ କାର୍ତିକ୍ ମାସ ଆମେ ଯେତେବେଳେ କରୁଚନ୍ତି। କାର୍ତ୍ତିିକ୍ ମାସ ଆମେ ଯୋଉମାନେ କରୁଚନ୍ତି ମାସଟା ସାରା ଦିନରେ କେବଳ ଥରେ ଖାଇବା କଥା। ଜାଣିଛ ନା ତମେ ଯେତେବେଳେ ପୁଣି ସୂର୍ଯ୍ୟ ଅସ୍ତ ହବା ପୂର୍ବୁରୁ ତମେ ଖାଇବ। ମାତ୍ର ଥରେ ଖାଇବ କିନ୍ତୁ ତାପରେ ଆଉ ଖାଇବା କଥା ନୁହେଁ। କିନ୍ତୁ ଆମେ ଅରୁଆ ଡାଲମା ରୋଷେଇ କରିକି ଖାଉଚନ୍ତି।
ସେ ଆଜି ତମେ ସକାଳେ କଣ କଲ? କେମ୍ତି କଣ ସବୁ ଦିନଟା ଗଲା ଭଲ ଗଲା ନା ଖରାପ୍ ଗଲା?
ଭଲ କଣ ଗଲା, ଆମେ ଡେରିରେ ଯାଇ ପହଞ୍ଚିଲୁ କାହିଁକିନା ସେମାନେ ଏ ପ୍ରଶାନ୍ତ ରାଉ ନିଆର ନେଇ ନବାରକୁ ଥିଲା ନ-ପ- ରୋଷେଇ ପାଇଁ ଜିନିଷ
ହଁ।
ଆମ ରେ ଭାରତୀ ରଖିଥିଲା ଆଣିକି ତାଙ୍କ ଘରେ। ସେମାନଙ୍କର ଦେଖା ନାହିଁ। ଏମାନେ, ଆମେ ବାହାରିଥିଲୁ ନଅଟା ପୂର୍ବରୁ ବି ଆସଥାନ୍ତ ଯେମିତି ଆମେ ଯାଉ। ଡେଲି, ସେମିତି ଯାଇଥାନ୍ତୁ ଏମାନେ ଯାଇ ପହଞ୍ଚିଲେ ଡେରିରେ। ତ ଆମେ ବାହାରିକି ଆସିଲୁ ନଅଟା ଚାଳିଶରେ ବାହାରିକି ଆସିଲୁ ଦଶଟାରେ ଯାଇକି ପହଞ୍ଚି ଚିଲୁ, ତାପରେ ସେମାନେ ସଉଦା ଆଣିବା ପାଇଁ ଯାଇଚନ୍ତି, ଏ ସବୁ ସେଇଭଳିଆ ହେଲା ଆଉ ତାପରେ ଘରେ ତ ମୁଁ କହିକି ଯାଇଥିଲି ଚାଟାରେ ଆସିବି। ହଁ ଚାଟା ହେଇଯିବ, ଚାଟା ହେଇନଥିଲା ଆସିକି ପହଞ୍ଚିଲି।
ଏ ଆଜି ଡେରି ହବ ବୋଲି ନକହିଲେ ପୁଣି ଏମାନେ ବ୍ୟସ୍ତ ହେବେ ନା ସେଥିପାଇଁ।
ସବୁ ରୁ କଥା ହେଲା ଆମ ଘରେ ତ ମୁଁ କହିଦେଇ ଆଇଚି ଆମ ଘରେ ବି ମୋତେ ପଚାରିନାହାନ୍ତି କଣ ପାଇଁ ଡେରି ହେଲା କି। କିନ୍ତୁ ଆଉ ଅନ୍ୟ ସମସ୍ତେ ଅନ୍ୟ ମାନେ ବୁଝିପାରୁନାହାନ୍ତି ଆଜି କଣ ପାଇଁ ଏତେ ଡେରିରେ ଆସିଲୁ। ସମସ୍ତଙ୍କୁ ମୋତେ ପୁଣି କହିବାକୁ ପିଲା ହେଲା ମୁଁ ଏଇଥିପାଇଁ ଡେରିରେ ଆସିଲି।
ଆଉ ସେଇ ଆଇସ୍କ୍ରିମ୍ ଟା ଆଜି କିଏ ଆଣିଥିଲା?
ଆ, କଥା କଣ କି ଆମେ ଭାରତୀର ମୋର ଗୁପଚୁପ ଖାଇବା ପାଇଁ ଯାଇଥିଲୁ।
ହଁ।
ସେ ଗୁପଚୁପ୍ ବଲାର ର ଯୋଉଟା ରହୁଛି ପାଖରେ ସେଇଠି। ଗୁପଚୁପ ସରିଯାଇଛି, ଆସିଲା ବେଳେ ଆମ କହିଲୁ ସମ ସମସ୍ତେ ତ ନୁହଁ କେଇ ସମସ୍ତେ ଛାତ ଉପରେ ଥିଲେ ଆମ ମନେ ମନେ ସମସ୍ତେ କୁଆଡେ ପଳେଇଚନ୍ତି। ଆଉ ପ୍ରଶାନ୍ତ, ନିହାର ଆଉ ସାର୍ ଗୋପ ସାର୍ ଥିଲେ କ୍ଲାସ୍ ହୁଏ, ଆମ ମୋ ଆମ ଗୋପ ସାର୍ ଙ୍କୁ। ଏ ଦି ଜଣଙ୍କୁ ମୁଁ ଦେଖିନଥିଲି, ସେଥିପାଇଁ ମୁଁ କହିଲି ଆମେ ଦି ଜଣ କଣ ଆଇସ୍ ହଁ ଦି ଜଣଙ୍କ ପାଇଁ ଆଇସ୍କ୍ରିମ୍ ନବା। ସମସ୍ତଙ୍କ ପାଇଁ ନେଇଯିବା, ଭାରତୀ ଆଣିଥିଲା ସମସ୍ତଙ୍କ ପାଇଁ, ସମସ୍ତଙ୍କ ପାଇଁ ହଁ ଦଶଟା ଜମା ଆଣିଥିଲା, ସମସ୍ତ ପାଇଁ ଆଣିଥିଲେ କଣ ହେଇଥାନ୍ତା? ଦଶ ଟା ଆଣିଥିଲା, ଦଶ ଜଣ ଆମେ ସେଇଠି ଥିଲେ, ସମସ୍ତଙ୍କୁ ଦେଇଦେଲୁ, ସାର୍ ଙ୍କ ଝି ଝିଅ ବି ସେଠି ନଥିଲେ ତ ସାର୍ ଙ୍କ ଝିଅ ରଖିଦେଇଥିଲୁ। ସାର୍ ଙ୍କୁ ନେଇକି ଦେଇଦେଲି।
ହଁ ଗରମ ଟା ବି ହୋଉଥିଲା। ଆଇସ୍କ୍ରିମ୍ ଟା ଖାଇଲା ପରେ ଏତେ ଭଲା ଲାଗିଲା। ଓହୋଃ!
ଓ, ନାଇଁ ଗ୍ୟାସ୍ ପାଖରେ ଆହୁରି ଗରମ।
ନା ସେ ଆଇସ୍କ୍ରିମ୍ ଟା ଟେଷ୍ଟ୍ ଟା ବି ଭଲ ଥିଲା।
ହଁ।
ଅନ୍, ଅମୁଲ୍ ର ବୋଧେ ଥିଲା?
ହଁ ଅମୁଲ୍ ର ଥିଲା।
କେତେ ଟଙ୍କା ନେଲା କହିଲ ଦଶ ଟଙ୍କା ନା କୋଡ଼ିଏ ଟଙ୍କା?
ଦଶ ଟଙ୍କା।
ହଁ ଏଇ ହଁ। ଏଇ ଆଇସ୍କ୍ରିମ୍ ଦଶ ଟଙ୍କା ହିଁ ନିଏ। ଆଉ ସେ ଥଣ୍ଡା ଗୁରା ସବୁ କିଏ ଆଣିଥିଲେ?
ଥଣ୍ଡା ଟା କିଏ ଆଣିଥିଲେ ମୁଁ ଜାଣିନି? ସେଟା ବୋଧେ ସାର୍ କିମ୍ବା ମ୍ୟାମ୍ ଆଣିଥିଲେ କି କଣ କରିଥିଲେ। ଆହୁରି ପଇସା ବି କଣ ହେଇଛି ସଟ୍ ହେଇଛି। କାରଣ ପ୍ରଶାନ୍ତ ଆଉ ନିଆର ଏମାନେ ହା ତୁରୁ ଖର୍ଚ୍ଚ କରିକି ଆଣିୁଚନ୍ତି। ତାଙ୍କୁ ହିସାବ ମଗା ହେଇନି। ହିସାବ ମଗା ହେଲେ ଗ୍ରୁପ୍ ରେ ବୋଧେ କହିବେ କଣ କରିବେ ଆଉ। ଏକ୍ଚୁଲି ଆମେ ଭାବିଥିଲୁ ଦେଢ଼ଶ କିମ୍ବା ଦୁଇଶ କରିବୁ। ଅଳ୍ପ ପିଲା ନା ସେଥିପାଇଁ କିନ୍ତୁ ସାର୍ କହିଲେ ଗୋପ ସାର୍ କହିଲେ କି ଶହେ ରୁ ଟଙ୍କାଟେ ବି ଅଧିକ କରିବନି।
ସେଇ ପା ପିଲା କଣ ଦେବେ ଶହେରୁୁ ଅଧିକ କଲେ।
ତାପରେ ଯଉମାନେ ରାଜି ଥିଲେ ସେଇମାନେ କଣ ମତେ ଲାଗୁଚି ଯାହା ହିସାବ ହବ ମତେ ଲାଗୁଚି ଆହୁରି ପଚାଶ୍ ପଚାଶ୍ ବୋଧେ ଆମକୁ ଦବାକୁ ପଡିବ। କହିଁକି ସେମାନେ ହାତରୁ ଦେବେ।
ହୁଁ ହୁଁ ଏଟା ବି ଠିକ୍ କଥା ସମସ୍ତେ ରୋଜଗାର ସମସ୍ତେ ଆଉ କଣ ରୋଜଗାର କରୁଚନ୍ତି କି।
ଉଁ- ପାଓ ଭାଜି ଟା କିନ୍ତୁ ଆମେ ଭାବି ନଥିଲୁ। ଭେଣ୍ଡି ଥୁଆ ହେଇଥିଲା ଯେତେବେଳେ ରୁମ୍ କୁୁ ପସିଗଲୁ ଭେଣ୍ଡି ଥୁଆ ହୋଇଚି ତ ମୁଁ ଆଉ ଭାବିଲି କି ପାଓଭାଜି ହବ ସେଟା ବୋଧେ ଆଣିଲେ ସାର୍ ଆଣିଥିଲେ ।
ଆଉ ସାଲାଡ୍ ଟା ଟିକେ ଅଲଣା ହେଇଥିଲା ନା?
ଅଲଣା କଣ ମୁଁ କହୁଚି ଟୋଟାଲି ଲୁଣ ପକେଇ ନାହାନ୍ତି।
ହଁ ଟୋଟାଲ୍ ବୋଧେ ଭୁଲି ଯାଇଚନ୍ତି ପକେଇବା ପାଇଁ।
ଭୁଲି ଯାଇଚନ୍ତି ନୁ ପିୟୁଷ କହିଲା କି ଉଁ -ଉଁ ପଡିିଚି। ଆଉ ସବୁ ଉଁ- କିଏ ରଶ୍ମି କହିଲା ପଡିଚି କଉ ଲୁଣ ଟା ନର୍ମାଲ୍ ଲୁଣ ପଡିଚି କିନ୍ତୁ ବିଟ ଲୁଣ ପକେଇ ନାହାନ୍ତି।
ଆଉ ସେଥିପାଇଁ କିନ୍ତୁ ଲୁଣ ପକେଇଲା ପରେ ଭଲ ଲାଗିଲା।
ମତେ ଟୋଟାଲି ଲାଗିଲାଣି ମୁଁ ଲୁଣ ମଡେଇ ମଡେଇ ଖାଇଲିି।
ଆଉ ତମେ ଆଜି କେତେ ଥର ଭାତ କେତେ ଥର ଖାଇଲ?
ମୁଁ ଥରେ ନେଇଚି ପଛରେ ଅଳ୍ପ ଦିଟା ଆଣିଲି। ମୁଁ ଘରେ ଛାଡି ଦେଲେ ଯଉ ମୁଁ ଆଉ କଉଠି ଖାଇ ପାରେନି।
ହଁ ମୁଁ ବି ଆଜି ଥରେ ନେଇଥିଲି କିନ୍ତୁ ମତେ ବୋହୁତ୍ ଦେଇ ଦେଇଥିଲେ।
ଖାଇବା ସମୟ କଣ ଡେରି ହେଇ ଯାଇଥିଲା?
ନା- ନା ଉଁ- ଖାଇବା ସମୟ ଟା ଠିକ୍ ଠାକ୍ ଥିଲା। ମୁଁ ପନିର୍ ଟା ଦି ଥର ଖାଇଚି।
ହୁଁ ପନିର୍ ମୁଁ ନେଇ ନଥିଲି ମୁଁ ପାର୍ଶଲ୍ କହିଲି ମତେ ପଛରେ ଯଉ ପନିର୍ ଦି- ଦବା ପାଇଁ
ଆଉ ସେ ଯଉ ଚିପ୍ସ୍ ଟା ସେଟା ବି ମୁଁ ଦି ତିନି ଥର ଖାଇଚି।
ସେଇଟା ଲାଷ୍ଟ୍ କୁ ଆମେ ଥରେ ଥରେ ନେଇଚୁ ସାର୍ ମାଗିଲେ କି ଆଉ ଉଁ- ଉଁ ଦିଅ ଆଉ ନାହିଁ କି। ଆଉ ନଥିଲା ପ୍ଲେଟ୍ ରେ ସେଇଟା ତଥାପି ଅଳ୍ପ ହେଇଥିଲା ନା।
ହଁ‌ ବହୁତ୍ କମ୍ ମାନେ ଅ
ଆହୁରି -ଆହୁରି ପରିବା ପଡିଥାନ୍ତା ପୋଟୋଳ ପଡିଥାନ୍ତା ଆଳୁ ବି ଆଉ ଦିଟା ପକେଇଥିଲେ ହେଇଥାନ୍ତା।
କୋବି ବି ପଡେ ବୋଧେ ତା ଦେହରେ।
କୋ-ନା କୋବି ଏତେ କୋବି ଯେ କିନ୍ତୁ କୋବି ସିଜିନ୍ ରେ ପଡେ କିନ୍ତୁ ନହଲେ ଏତେ ବି ପଡିନି। ତମ ପୂର୍ବରୁ ମୁଁ ଭାରତୀ ସାଙ୍ଗରେ କଥା ହଉଥିଲିି। ତା ସାଙ୍ଗେରେ କଣ କଥା ହେବି କଣ କଥା ହେବି ସେ କଥା ହଉଚି ପୁଣି ଚୁପ୍ ରହିଯାଉଚି।
ଭାରତୀ ଟା ଛୋଟିଆ ଛୁଆ ଟା ଜାଣି ପାରୁନି ଆଉ।
କିଏ?
ଏ ଭାରତୀ ଟା ଛୁଟିଆ ଛୁଆ ଟା ନା।
ଛୋଟ ପିଲା ସେ?
ବହୁତ୍ ଚାଲାକ୍। ଜନସେବା କେନ୍ଦ୍ରରେ ଜନସେବା କେନ୍ଦ୍ରରେ
ଆରେ ହେଇ ଶୁଣ।
ଉଁ।
ଏ ମୁଁ ଆଜି ଗଲା ବେଳେ ନା ମୋ ସାଇକେଲ ଟା ଖରାପ ହେଇଗଲା।
ହୁଁ।
ପମ୍ପ ପଳେଇଲା। ମୁଁ ତାକୁ ଗଡେଇ ଗଡେଇ ନବାକୁ ମୋତେ ପଡିଲା। ସେଇଥିପାଇଁ ମୋର ଟିକେ ଡେରି ହେଇଗଲା ଆଉ।
ତମେ ଘରକୁ ତମେ ନା ପାଖେରେ।
ସେଇ ତ ପାଖରେ ଥିଲା ବୋଲି ମୁଁ ଗଡେଇ ଗଡେଇ ପଳେଇଲି। ଆରେ ହେଇ ଆରେ ନା ଆମ ଟି ଏ ଗାଁ ଭିତରେ।
ମାନେ ବ୍ଲକ ଦେଇକି ଯାଉଚ ନା ଅଲଗା ରାସ୍ତା ଅଛି?
ନା ନା ଆମର ଅଲଗା ରାସ୍ତା ନା ଆଉ।
କୋଉ ପଟେ ତମେ ଯାଉଚ? ଏପଟେ
କିଛି ନାଇ ଆରେ ରୁହ, ଶୁଣ, ଏଇ କିଛି ନୁହଁ, କିଛି ଜାଗା ଫାଗା ନୁହଁ। ଆମର ଏଠି ପୁରା ଖାଲି ଜାଗାଟେ ଆମର ଏଠି ଖାଲି ଗାଁ ଭଳିଆଟେ କିଛି ଏଠି ନାହିଁ ପୁରା ଫାଙ୍କା। ହୁଁ ସେଇଠିକି ପଳେଇ ଆସ ଆମ ଘର ଟା ସେଇଠି ଆଉ।
ନା ନା ମୁଁ କଣ କହୁନ ସୁଣୁଚି କୁହ।
ମୋ ସାଇକେଲ ଟା ଖରାପ ହେଇଗଲା, ମୁଁ ହେଟା ଗଡେଇ ଗଡେଇ କା ନେଲି। ଏତେ ଖରାରେ ପୁରା ମୋ ମୁଣ୍ଡ ଫୁଣ୍ଡ ବିନ୍ଧିଲାଣି ଇଆଡେ। ବହୁତ୍ ଗରମ ହଉଚି ନା। ଆଡେ ସକାଳେ ମୁଁ କିଛି ଖାଇକି ଯାଇନଥିଲି।
ହୁଁ।
ଆଉ ସେଠିକି ଗଲା ପରେ, ମ୍ୟାଡମ୍ କୁ କହିଲି ମ୍ୟାଡ଼ାମ୍ ଟିକେ ପାଣି ଦେଲେ। ପାଣି ଟିକେ ହଁ ମ୍ୟାଡ଼ମ୍ ଟିକେ ଯଉ ଆମ ପ୍ରଜ୍ଞା ମ୍ୟାଡ଼ମ୍।
ପ୍ରଜ୍ଞା ମ୍ୟାଡାମ୍ ଙ୍କ ଘର କୋଉଠି କି?
ହଁ ମୁଁ କଣ ଜାଣିଚି। ସେ କିନ୍ତୁ ଆମ କୋଚିଂରେ ଥିଲେ ଆଉ।
ମାନେ ତମେ କୋଉଠିକି, ଆସିଲା ବେଳେ ସାଇକେଲ ଖରାପ ହେଇଗଲା ନା ଗଲାବେଳେ?
ଗଲାବେଳେ।
ହୁଁ।
ଗଲା ବେଳେ ବା ଖରାପ ହେଇଗଲା ଆଉ। ପୁଣି ସେଇ ହଁ ଗୋଟେ ଲୋକଟେ ବି ଆସିକି ଦେଖିଲା। ଦେଖିଲା ବେଳେ ଏଟା ପଂଚର ହେଇଯାଇଚି। ତ ଆସିଲା ବେଳକୁ ତାକୁ ବାଗେଇବାକୁ ପଡିଲା ଆଉ।
ଓହୋ। ନା ତମେ କହିଲି ନା ତମ ଘର ରସୁଲପୁର। ସେଥିପାଇଁ ମୁଁ କହିଲି ଆମେ ତ ରସୁ ଆମ ବ୍ଲକ ଟା ରସୁଲପୁର ନୁହେଁ କି। ତ ଆମେ କୋଉପଟେ ଯାଉଚ ସିଧା ମଧୁବନ ରୋଡ ରେ ଯାଉ, ମଧୁବନ ରୋଡ ରେ କେବେ କାହିଁ ତମେ ଯିବ।
ତମେ କୋଉ ଜାଗା ନା କାଇଁ କହୁଚ।
ଓ ସ ଓ ମନେ ନାହିଁ ମନେ ନାହିଁ ମୋର।
ଶୁଣ ଆଉ ମୁଁ ଆସ୍ ଆସିଲା ବେଳେ ଟିକେ ମୋ ସାଇକେଲ ଟା ଟିକେ ଖରାପ ହେଇଗଲା। ପୁଣି ଆସିଲା ବେଳେ ତ ବାଗେଇ କି ଆଣିଲି ଆଉ।
ହଁ ହଁ।
ଯାହା ହଉ ଆସିକି ଶୀଘ୍ର ପହଞ୍ଚି ଗଲି। ଆଉ ତମେ ଭଲସେ ଗଲ ନା ନା ଅସୁବିଧା କିଛି ହେଇନି ତ?
ତ ଆସିଲୁ ଆଉ କଣ କରିବୁ।
କିଛି ଅସୁବିଧା ହେଇନି ତ?
ନା ନା ଆମର କଣ ଅସୁବିଧା ହୋଉଛି ଦି ଜଣ ସାଙ୍ଗ ହେଇଯାଉଛୁ ଦି ଜଣ ସାଙ୍ଗ ହେଇ ଆସୁଛୁ।
ତମେ ଦି ଜଣ ଆଉ ତମ ସାଙ୍ଗ ଦିଟା ଆଣୁନ।
ଆଉ ନାହାନ୍ତି ଆଉ ସମସ୍ତେ ନିଜ ନିଜ ଜୀବନରେ ବୋହୁତ୍ ବ୍ୟସ୍ତ ଅଛନ୍ତି।
ହଁ ଯେତେ ବଡ ହୋଉଛନ୍ତି ସେତେ ବ୍ୟସ୍ତ ହେଇଯାଉଛନ୍ତି ଆଉ।
ତା ବି ସତ କଥା।
ଆଉ କାଲି ଯିବ ନା?
କାଲି ଛୁଟି ଅଛି କାଲି କାହିଁକି ଯିବି।
ହଁ ମୁଁ ଭୁଲି ଯାଇଥିଲି କାଲି ଛୁଟି।
କଣ ସବୁ ଯୋଜନା କରୁଛ?
ଏ ରଜ କଥା ଆଉ କୁହନା। ମୋ ପଇସା ପତରେ ନାହିଁ ଆଉ କଣ ଡ୍ରେସ୍ ଆଣିବି ନା କଣ ଆଣିବି କିଛି ନାହିଁ।
ସେଟା ବି ଠିକ୍। ବଡ ଯେତେ ହଉଛନ୍ତି ସେତେ ଘରେ ମାଗିବାକୁ ଟିକେ ମାନେ ଖରାପ ଲାଗୁଛି। ହୁଁ।
ନିଜେ ରୋଜଗାର କଲେ ସେ ଆଣିବୁ ସେଟା ଅଲଗା କଥା।
ହୁଁ।
ଆଉ ତମେ ଆଣିବ ନା ଆଣିବନି?
ପ୍ରତିି ବର୍ଷ ତ କରେ। ଏଥର ଟିକେ ଅବସ୍ଥା ଟିକେ ଅଲଗା ଅଛି। ଦେଖାଯାଉ କଣ ହଉଛି ଅବସ୍ଥା ଦେଖି ବ୍ୟବସ୍ଥା ଏଇଆ ହୁଅନ୍ତି ନା?
ହଁ ହଁ।
ଅବସ୍ଥା ଦେଖି ବ୍ୟବସ୍ଥା ଦେଖାଯାଉ କଣ ହୋଉଛି।
ଆଉ ତମେ ପା ଟିଉସନ୍ କରୁଛ?
ନାଁ ନା ସେଇଟା ମୁଁ ବନ୍ଦ କରିଦେଇଛି ସକାଳ ବେଳେ ଏଠିକି ମାନେ ଯିବାକୁ ପଡୁଛି ନା ସକାଳ ଉଳେ ବି କରୁଥିଲି। ତ ମୁଁ ଗୋଟେ କୁ ଧରିବାକୁ ହେଲେ, ଆଉ ଗୋଟେ ଛାଡିବାକୁ ପଡିବ।
ହୁଁ, ହଁ ହଁ।
ତାପରେ କିଛି ଗୋଟେ ଦେଖିବାକୁ ପଡିବ ନାଇ, ମୁଁ କହଲି ନା। ସେଟାକୁ ବନ୍ଦ କରିକି ଏଠିକି ଯିବାକୁ ପଡିବ। କାରଣ